ହା
କଣ କରୁଚୁ?
ମୁଁ ଏଠି ବସିଛି ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଆଉ ଆଉ କଣ ଖାଇଥିଲୁ କଣ ଆଜି ମାନେ ଖରାବେଳେ?
ମୁଁ ଆଜି ଖରା ବେଳେ ଖାଇଥିଲି ପଖାଳ ପୁଣି ଆଜି ଖାଇଚି ପଖାଳ କାହିଁକିନା ଗରମ ହଉଚି ଯେହେତୁ ମୁଁ ଆଜି ପଖାଳ ଖାଇଚି ଆଉ ମାଛ ଭଜା ତା ସହିତ ଆଉ ଆଳୁ ଭଜା ବାସ୍ ଏତିକି।
ହଁ ଗରମ ଦିନେ ତ ପଖାଳ ଭାତ ଶାଗ ଭଜା ଟିକେ ହେଲେ ହେଲା ଆଉ ମାଛ ଟି କେ ହେଲେ ହେଲା ଆଉ କଣ ଦରକାର।
ହଁ ସେଇଟା ତ ଆମର ଓଡିଆ ମାନଙ୍କର ପ୍ରାଣ ପଖାଳଟା।
ହଁ ପଖାଳ ମାନେ ଆମ ମାନେ ଓଡିଆ ଲୋକଙ୍କ ପାଇଁ ମାନେ ପ ପଖାଳ ଅଛି ତ ଆଉ କିଛି ବି ଦରକାର ନାହିଁ ନାଇଁ କି?
ହଁ ବାସ୍। ସକାଳୁ ଉଠ ଉଠିଲେ ବି ପଖାଳ ଖାଇବାକୁ ଇଚ୍ଛା ହବ ରାତିରେ ଶୋଇଲା ବେଳେ ବି ପଖାଳ ଖାଇବି।
ଆଚ୍ଛା ତୁ ସଖାଳୁ ପ ଥମୁ ଉଠିକି ମାନେ ୟେ ନିଜର ନୃତ୍ୟକର୍ମ କଉ ଟାଇପ୍ ର ମାନେ କେମିତି କଣ ସାରୁ ମୋତେ ଟିକି କହ ତ?
ସେମିତି କିଛି ନାହିଁ ମ ସକାଳୁ ଉଠୁ ଉଠୁ ସାଢ଼େ ଆଠଟା ନଅଟା ହେଇଯାଏ।
ଆଚ୍ଛା ମୁଁ କେମିତି ସାରେ ତୁ ଜାଣିଚୁ?
କେମିତି କୋଉନାହାନ୍ତି ଆପଣ ଆପଣ ସିନା କହିଲେ ମୁଁ ଜାଣେ।
କହୁଚି ମୁଁ ପ୍ରଥମେ ସଖାଳୁ ଉଠିବି ମୋ ମୁଁ ନିଜ ମୁହଁ ଧୋଇବି ବ୍ରଶ କରିବି ମାନେ ନ ଉଠିବା ପୂର୍ବରୁ ଆଗେ ମୁଁ ମାନେ ବାସି ପାଣି ଗୁଡାକ ଆଗେ ପିଏ ଗୋଟେ ଗ୍ଲାସ ପାଣି ପିଏ।
ଆଚ୍ଛା।
ଆଉ ତାପରେ ଆମର ଯୋଉ ଜିରା ଥିବ।
ହୁଁ।
ତ ଜିରାକୁୁ କଣ କରିବ ନା ପାଟିରେ ପକେଇକି ତାକୁ ଚୋବେଇକି ନା ପାଣି ପିଇବ। ଯୋଉଟା କି ଆମ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବ।
ଆଚ୍ଛା।
ତାପରେ ପାଣି ଗୋଟେ ଗ୍ଲାସ ପିଇ ସାଇଲା ପରେ ତାପରେ ବ୍ରସ୍ କରିକି ଆମର କିଛି ଯଦି ଥିବ ଫ୍ରୁଟ୍ସୁ ଖାଇ ଦେଇକି ଅ ତା ପରେ କଣ ନଅଟା ସାଢେ ନଅଟା ଯଦି ହେଇଥିବ ତାପରେ ଆରାମସେ ଆମର ସକାଳ ବ୍ରେକ୍ ଫାଷ୍ଟ କରିବା ମାନେ ମୁଁ ଯୋଉ କହିଲି କି ଫଳ ଖାଇବା ପାଇ ତ ଫଳ ଟା କଣ ପାଇଁ ଖାଇବା ନା ମାନେ ଫଳ ଟା ଖାଇବା ହିଁ ବହୁତ ଭଲ ସକାଳ ଟାଇମରେ। ମୋ ହିସାବରେ ମୁଁ ଜାଣିବାରେ।
ଆଚ୍ଛା।
ତ ମୁଁ- ମୁଁ ଖାଏ ତ ସେଥିପାଇଁ ମୁଁ କହିଲି କି ସକାଳୁ ଫଳଟା ଖାଇବା ବହୁତ୍ ଭଲ। ତାପରେ ନଅଟା ସାଢ଼େ ନଅଟା ବେଳେ ପୁଣି ଖାଇବ ଯାହା ବି ହେଇଥିବ ରୁଟି, ସନ୍ତୁଳା କି ରୁଟି, ଭଜା ଯାହା ବି ହେଇଥିବ ଘରେ ଖାଇବ ଖାଇସାରିଲା ପରେ ତାପରେ ଆମେ ଏଗାରଟା ବାରଟା ବେଳେ ପଖାଳ ଖାଇବା ତ ପଖାଳଟାତ ଆଇ ଟମ୍ ଯାହା ବି ହେଇଥାଉ ନା କାହିଁକି ଖାଇସାରିଲା ପରେ ତାପରେ କଣ କରିବ ଅ -ନିଜ ନିତ୍ୟକର୍ମ ଯାହାବି ଥିବ ସାରିକି ଗାଧେଇ ପାଧେଇକି ତାପରେ ପୁଣି ସେମିତି ଫୋନ୍ ଟିପିବ କି କିଛି ବି ଘର କାମ କରି ସାରିଲା ପରେ ତାପରେ ଫୁଣି ଯାହାବି ଘରେ ଖାଇବା ପାଇଁ ହେଇଥିବ ତାକୁ ଖାଇବ ଏମିତି ତ ଦିନ ସାରା ଖାଇ ଖାଇ କା ଦିନ ପଳେଇବ ଆଉ। କଣ କହିବି ମୋ ନ୍
ଆଚ୍ଛା। ତାହାଲେ ଆପଣ ଦିନଟାକୁ ଭଲ ଭାବରେ ଦିନଟାକୁ ଭଲ ଭାବରେ ଆପଣ ମ୍ୟାନେଜ୍ କରନ୍ତି ଆଉ ନା କି?
ହଁ ମୁଁ ଏଇ ଟାଇପ୍ ର ଦିନଟାକୁ ମ୍ୟାନେଜ୍ କରେ ମୋର।
ଆଚ୍ଛା।
ମାନେ ପର୍ସନାଲି ମୁଁ ମୋ କଥାଟା କହିବି ମୁଁ ଏଇଭଳିଆ ହିଁ କରେ।
ଆଚ୍ଛା ତମେ ବ୍ୟାକ୍ତିଗତ ଭାବରେ ତମେ ଏଇଭଳି ଦିନ ଟାକୁ ପାଳନ କର ନାଇଁ କି?
ହଁ ମୋର ଏଇ ଏତିକି ମୁଁ ଦିନ ଗୁଡାକ ପାଳନ କରେ ଏବେ ବି କରୁଚି ଆଗକୁ ବି ମୁଁ ଏମିତି କରି ହିଁ ଚାଲିଥିବି।
ଆଛା ଆଉ କଣ କୁହନ୍ତୁ ଆପଣଙ୍କ ଦେହ କେମିତି ଅଛି?
ହଁ ମୋ ଦେହ ତ ଟିକେ ଅସୁସ୍ଥ ଥିଲା ବର୍ତ୍ତମାନ ଏବେ କିନ୍ତୁ ସୁସ୍ଥ ଅଛି।
ଓହୋ ଆଚ୍ଛା। ଅସୁସ୍ଥ ଥିଲେ ଆପଣ ତାପରେ ଏବେ ସୁସ୍ଥ ହେଇଯାଇଚନ୍ତି ଏୟା ତ।
ମେଡ଼ିସିନ୍ ଖାଇକି ସୁସ୍ଥ ଅଛି। କୁକୁର ବୋଧେ ଭୁକୁଚନ୍ତି।
ହଁ ଏଇ ପାଖ ଜଣକ ଘର ସେ ଗୋଟେ କୁକୁର ରଖିଚନ୍ତି ସେ କୁହନା ମାନେ ଲୋକ ଚାଲିକି ଗଲା ମାନେ ଫୋନ୍ ରେ କଥା ହେବି ମାନେ ତା ଭୁକିବା ଆରମ୍ଭ ହେଇଯିବ ସେତ ମତେ ବିରକ୍ତି ଲାଗେ।
ଓହୋ ହଁ କୁକୁର ଗୁଡା ଏମିତି ରାସ୍ତାରେ‌ ଭୁ-ଭୁ କିଲେ ବେଶି ବିରକ୍ତି ଲାଗିବ। ନାଇଁ ନାଇଁ ପଶୁ ମାନଙ୍କୁ ଏମିତି କହିବା କଥା ନୁହଁ ତାଙ୍କର ବି ମାନେ ସିଏ ବି ସବୁ
ଭୁକୁଚି ଆମେ କଥା ହେଲା ବେଳେ।
ଦେଖ ପଶୁ ମାନେ ସବୁ ବୁଝିପାରନ୍ତି- ହଁ କୁହ- କୁହ
ତାଙ୍କର ସେଟା ତାଙ୍କର ସେଟା ବ୍ୟକ୍ତିଗତ। କଥା ସେମାନେ କଣ କରିବେ ସେମାନେ କଣ ନାହିଁ ତାଙ୍କ ଭାଷା ତ ଆମେ ବୁଝିପାରିବାନି ନା।
ହଁ। ଓହୋ ନାଇଁ ଏମିତି କଥା କହିବା କଥା ନୁହଁ ପଶୁ ମାନଙ୍କର ବି ମାନେ ସେମାନେ କିଛି କହିପାରିବେନି ଜାଣି ପାରିବେନି କିନ୍ତୁ କିନ୍ତୁ ମାନେ ସିଏ ତାଙ୍କ ମଧ୍ୟରେ ଆଲୋଚନା ଗୋଟେ ଥାଏ ନା ତ ସେ ଆଲୋଚନା ଗୁଟେ ତାଙ୍କ ମଧ୍ୟରେ ସେ କରିବେ ତ ସେ ହିଁ ଜାଣିପାରନ୍ତି ବା ଜାଣ୍ ସବୁ କଥା ସେ ଜାଣି ପାରନ୍ତି। କିନ୍ତୁ ଆମେ କଣ କଥାରେ ପ୍ରକାଶ କରିଦଉଚନ୍ତି ଯଉଟା କି ସେ ପ୍ରକାଶ କରିପାରୁନାହାନ୍ତି। ସେଇଟାକୁ ତମକୁ ଲାଗୁଛି କି ସେ ଭୁକୁଛନ୍ତି ହଁ ସେଇଟା ତାଙ୍କ କଥା ଆମେ ସିନା କ କଥା କହୁଛନ୍ତି ହେଲେ ସେ କଥା କହି ପାରୁନାହାଁନ୍ତି ତ ଭୁକିବାଟା ସ୍ୱଭାବିକ ନା।
ସେ ଭୁକିବା ଦ୍ଵାରା ତାଙ୍କ କଥାଟାକୁ ପ୍ରକାଶ କରୁଚନ୍ତି ଏଇଆ।
ହଁ ଭୁକିବା ଦ୍ଵାରା ତାଙ୍କ କଥାକୁ ସେ ପ୍ରକାଶ କରୁଚନ୍ତି।
ହୁଁ ଆଚ୍ଛା। ଆଉ ଆପଣ ରାମାୟଣ ଜାଣିଛନ୍ତି ପଢିଛନ୍ତି?
ନାଇଁ ନାଇଁ ମୋତେ ଟିକେ କହୁନା ମୁଁ ଶିଖିଯିବି କିଛି।
ରାମାୟଣ ତ ଏତେ ବଡ ପାଠ ଟା କହିହବନି। ମାନେ ମୁଁ ପଚାରିଲି ଆପଣ ରାମାୟଣ ବିଷୟରେ କିଛି କିଛି ତ ଆପଣ ଜାଣିଥିବେ ନା?
ନାଇଁ ନାଇଁ ମୁଁ ରାମାୟଣ ବିଷୟରେ କିଛି ବି ଜାଣିନି। ନାଇଁ ମତେ କହୁନା? ମହାଭାରତ ହଁ ମୁଁ ଶୁଣିଛି ହେଲେ ମୁଁ କିନ୍ତୁ କହିପାରିବିନି ଯେହେତୁ ମୋର କିଛି ମନେ ନାହିଁ ମ ତେ ଯଦି ତମେ କହିବ ତାହେଲେ ମୁଁ ତମ ପାଖରେ ଚିର ଉପକୃତ ରହିବି।
ଆଉ ଆପଣ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ଜାଣି ନାହାଁନ୍ତି?
ମୁଁ ଜାଣିଛି କେବଳ ଆମ ଜଗତର ନାଥ ଜଗନ୍ନାଥଙ୍କ ବିଷୟରେ।
ଆଚ୍ଛା କଣ ଟିକେ ଜାଣିଛନ୍ତି ଜଗନ୍ନାଥଙ୍କ ବିଷୟରେ ଜଗନ୍ନାଥଙ୍କ ମନ୍ଦିରର କିଛି ରହସ୍ୟ। ସେମିତି କି
ଜଗନ୍ନାଥ ମା ଲକ୍ଷ୍ମୀଙ୍କ ବିଷୟରେ ମୁଁ ଜାଣିଚି। ଯେହେତୁ ମୋ ମା ଗୁରୁବାର ସେରା କରନ୍ତି ମୁଁ ବି ଗୁରୁବାର ସେର ବହି ବୁଲିକି ମୁଁ ଏତିକି ସବୁ ଜ୍ଞାନ ଅର୍ଜନ କରିପାରିଛି।
ଆଚ୍ଛା ଆପଣ କଣ ଜାଣିଛନ୍ତି ଜଗନ୍ନାଥଙ୍କର ସବୁ ଆଉ କେମିତି କଣ ତାଙ୍କର ପୂଜା ଅର୍ଚ୍ଚନା ହୁଏ ଆଉ କେମିତି କଣ ଜଗନ୍ନାଥ ମନ୍ଦିର ସବୁ ରହସ୍ୟ ଆପଣ ଜାଣିଛନ୍ତି?
ହଁ ଜାଣିଚି।
ଆପଣ ଟିକେ କହୁନାହାନ୍ତି ମତେ ମୁଁ ଟିକେ ଜାଣିବି।
ଆଚ୍ଛା ଠିକ ଅଛି। ଜଗନ୍ନାଥ ଅ ବଳଭଦ୍ର, ସୁଭଦ୍ରା ତମେ ବହୁତ ଭଲ ଭାବରେ ଜାଣିଥିବ ଏଇଟା? ମୋତେ ବୋଧେ କହିବାକୁ ପଡ଼ିବନି ତ
ତିନି ଭା ଜଗନ୍ନାଥ, ବଳଭଦ୍ରା ଆଉ ସୁଭଦ୍ରା ହେଲେ ଭାଇ ଭଉଣୀ।
ହଁ। ଭାଇ ଭଉଣୀ କ କାହାଣୀ ଭାରତବାସୀ ଯୋଉ ଗୋଟେ ଓଡିଆ ଗୀତ ଅଛି ତ ସେଇଟା ଗାଇକି କହିଦେଲେ ବି ସେ ଚଳିବ।
ହଁ ସେଟା ତ ଜାଣିଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଭାଇ ଭଉଣୀ ବୋଲି।
ହଁ ତାପରେ ଜଗନ୍ନାଥ ମାଲ ଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି ବୋଲି ତମେ ଜାଣିଥିବ ବହୁତ ଭଲ ଭାବରେ?
ହଁ ମୁଁ ଜାଣିଛି।
ହଁ ଜଗନ୍ନାଥ ଯେତେବେଳେ ମ୍ୟା ବାହା ହେଇଥିଲେ ମା ଲକ୍ଷ୍ମୀଙ୍କୁ ମା ଲକ୍ଷ୍ମୀ କଣ କରିଛନ୍ତିନା ସେ ମାନେ ଚଣ୍ଡାଳୁଣୀ ଘରକୁ ପ୍ରବେଶ କରିଥିଲେ। ମାନେ ତାଙ୍କ ପ୍ରାର୍ଥନା ତାଙ୍କ ପୂଜାରେ ସେ ଏତେ ସନ୍ତୁଷ୍ଟ ହୋଇକି ତାଙ୍କ ଘରକୁ ଯାଇଥିଲେଯେ ଚଣ୍ଡାଲୁଣୀ ଘରକୁ ଯାଇଥିଲେ ସେତେବେଳେ ଉଁ ବଳ ସେତେବେଳେ ଉଁ ହୁଁ ଯୋଉ ଆମର ଶ୍ରୀକୃଷ୍ଣ ସରି ଆମର ଯୋଉ ରହିଲେ ଜଗନ୍ନାଥଙ୍କର ବଡଭାଇ ବଳରାମ
ପରେ ମାଗିଥିଲେ, ବାବା ମତେ ମାଗିକି ଜଗନ୍ନାଥ ତାଙ୍କୁ କହିଥିଲେକି, ଯଦି ଆପଣଙ୍କ ଆପଣଙ୍କର ପତ୍ନୀ, ଆଉ ଚଣ୍ଡାଲୁଣୀ ଘରକୁ ଯେହେତୁ ଯାଇଚି ସିଏ ଚଣ୍ଡାଳୁଣୀ ରୂପରେ, ଆଜିଠାରୁ ଗଣିତ ହେଲା, ତେଣୁ ତାଙ୍କୁ ସେ ବଡଦେଉଳରେ, ସେ ବଡ ଦେଉଳରେ ହଁ, ପ୍ରବେଶ କରାଇ ଦେଇନଥିଲେ।
ହଁ, ମୁଁ କହୁଚି ଶୁଣ ତ, ମୁଁ ଆଗେ କହିଦେଇ ସାରିଲା ପରେ, ମୋର ଯୋଉଠିବି ତ୍ରୁଟି ଥିବ ତ ସେଇଠି ତମେ ମତେ, ସଂଶୋଧନ କରିବ। ଠିକ ଅଛି?
ହଁ, କୁହନ୍ତୁ କୁହନ୍ତୁ
ଯେତେବେଳେ ଯାଇଥିଲି, ତ ସେତେବେଳେ ଜଗନ୍ନାଥ ଅ ଉଁ ଉ ମା ଲକ୍ଷ୍ମୀଙ୍କ ଉପରେ ବହୁତ ରାଗି ଯାଇଥିଲେ। ରାଗି ଯାଇକି କହିଲେକି, ତମେ ଏମିତି, ଏମିତି କରିଲ, ଏମିତି କରିବା ପୂର୍ବରୁ ଥରେ ଭାବିଥାନ୍ତକି? ଆମ ଦେଉଳ ଭିତରକୁ ତୁମକୁ, ସେକେଣ୍ଡ ଟାଇମ ପ୍ରବେଶ ହୋଇପାରିବ ନାହିଁ। ହେଲେ ମା ଲକ୍ଷ୍ମୀ ସେ ସବୁକଥା କିଛି ନଶୁଣିକି, ସିଏ ଉଁ, ଚଣ୍ଡାଲୁଣୀଙ୍କ ଘରକୁ ପଳେଇଥିଲେ ଆସିଲା ପରେ, ତାଙ୍କୁ ମନା କରିଥିଲେକି, ତାଙ୍କ ଦେଉଳ ଭିତରକୁ ନଯିବାପାଇଁ। ସେଥିପାଇଁ ସେ ତାଙ୍କ ଦେହରୁ ସବୁ ଅଳଙ୍କାର ଗୁଡା କାଢି ଦେଇକି, ଜଗନ୍ନାଥଙ୍କ ହାତରେ ଧରେଇ ଦେଇକି ସିଏ ଜଗନ୍ନାଥ, ଆଉ ତାଙ୍କ ଭାଇଙ୍କୁ, ଅବି ଅଭିଶାପ ଦେଇଥିଲେ କି, ତୁମକୁ ବାରବର୍ଷ ଯାଏଁ ଜଳ ଅନ୍ନ କିଛିବି ମିଳିବନି, ତୁମେ ବାରଦାଣ୍ଡ ବୁଲିବ
ଭିକାରିହୋଇ ବାର ଦୁଆର ବୁଲୁଥିବେ, ଆଉ ସିଏ ଆଉ ମୁଇଁ ଲ ଲକ୍ଷ୍ମୀ ନିଜେ କହିଥିଲେ, ମୁଁ ଯି ଚଣ୍ଡାଳୁଣୀ ମତେ କହିଚନ୍ତି, ଯେହେତୁ ଆପଣ ମୁଁ ଚଣ୍ଡାଲୁଣୀ ଯେତେବେଳେ ଆପଣଙ୍କ ହାତକୁ ଅନ୍ନ ଟେକିଦେବି, ତେବେ ଆ ଆପଣ, ସେବେ ଭଞ୍ଜନ ଭୁଞ୍ଜନ କରିବେ। ଏଇକଥା କହିକି, ମହାଲକ୍ଷ୍ମୀ ବଡଦେଉଳ ଛାଡି ଯାଇକି ତାଙ୍କ ବାପାଙ୍କ ସମୁଦ୍ରଙ୍କୁ ଯାଇ କହି ଥିଲେ କି, ତାଙ୍କ ପାଇଁ ଗୋଟେ ଦେଉଳ ପ୍ରସ୍ତୁତ କରିବା ପାଇଁ, ସେ ସେଇ ଦେଉଳରେ ରହିଥିଲେ। ଆଉ ରାତାରାତି ରାକ୍ଷସ ମାନଙ୍କୁ କହି, ଅଷ୍ଟବେତାଳ ମାନଙ୍କୁ କହି ତାଙ୍କ, ଜଗନ୍ନାଥଙ୍କର ଅ ଅ ପିନ୍ଧିଥିବାର ପାଟ, ଆଉ କିମ୍ବା ତାଙ୍କ ଘରେ ଶୋଇଥିବାର ରତ୍ନ ପଲଙ୍କ ସବୁ ବୋହି ନେଇ, ଆଉ ଅଭଢା, ଛପନ ଭୋଗ ରହୁଥିଲା ଯୋଉ ଅଭଢା, ସେ ତାକୁସବୁ ଛାନବିନ କରିଦେଇଥିଲେ, ତାପରେ ଜଗନ୍ନାଥ ଆଉ ବଳଭଦ୍ର ଦ୍ୱାରଦୁର ବୁଲି ଭିକ ମାଗୁଥିଲେ।
ହଁ, ସେବେଠାରୁ ତାପରେ ଯେ
ଆଉ ବାରବର୍ଷ ଯାଏଁ, ଜଗନ୍ନାଥ ଆଉ ବଳଭଦ୍ରଙ୍କୁ ଜଳ କିମ୍ବା ଅନ୍ନ କିଛି ପ୍ରାପ୍ତି ହେଇନଥିଲା, ତେଣୁ ସେ ବାରବର୍ଷ ଯାଏଁ, ଜଳ ଅନ୍ନ ବିନା ଜଳରେ ଜଳ ଆଉ ଅନ୍ନ ଗ୍ରହଣ ନକରିକି ଆଉ ବାରଦ୍ୱାର ସେମିତି ନିର୍ଜଳ ଉପବାସରେ ରହିଥିଲେ।
ହଁ, ତମେ ଏଇ କଥାରେ କାହାର ମାନେ ତ୍ରୁଟି ଧରିବ ଅ
ମୁଁ ଏଥିରେ କାହାର ତ୍ରୁଟି ଟି ଧୁଁ ଧରିବା କଥା ନୁହଁ, ଜ ଲକ୍ଷ୍ମୀଙ୍କର କହିବାର ଅର୍ଥ ହେଲା କି, ଅ ମଣିଷ ମାନେ ସମସ୍ତେ ହେଲେ ସମାନ କୌଣସି ଜାତି ଧର୍ମକୁ ନେଇକି ଆମେ କହିବାର କଥା ନୁହଁ ତେଣୁ ସମ ତେ ହେଲେ ସମାନ ମଣିଷ ଯେହେତୁ ସମାନାନ ମଣିଷ କୁ ସବୁ ସବୁ ମଣିଷ ମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା କଥା, ମୋ ମତରେ ଏଇଟା ହେଲା ଏଇଆ
ପାଇଁ ଗଲେ ତ ଆମ ଦେହରେ ବି ଯୋଉ ରକ୍ତ ବୋହୁଛି ତାଙ୍କ ଦେହରେ ବି ତ ସେ ଚା ତି ଭେଦ ଏସବୁ ଭୁଲ ଧାରଣା।
ହଁ ସତ କଥା।
ତ ସେଇଟା ଜଗନ୍ନାଥ ବୁଝିପାରିନଥିଲି ସେଥିପାଇଁ ମା ଲକ୍ଷ୍ମୀ ତାଙ୍କୁ ଏହି ଅଭିଶାପ ଦେଇକି କାନ୍ଦି କାନ୍ଦିିକିନା ଦେଉଳ ଛାଡିକି ପଳେଇ ଆସିଥିଲେ।
ଆଜ୍ଞା।
ତ ଆଜି ମୁଁ ତୁମକୁ ଜଗନ୍ନାଥ ମାଲ ଜଗନ୍ନାଥ ମା ଲକ୍ଷ୍ମୀଙ୍କ ବିଷୟରେ ଏତିକି ମୋ ଯେତିକି ଧାରଣା ଥିଲା ମୁଁ ତମ ପା ଖରେ ଆଜି ପ୍ରକାଶ କରିକି କହିଲି ଯେଉଁଠୁ ବି ମୋର ତ୍ରୁଟି ଥିବ ତୁମେ ମୋର ସେଇଠି ସଂଶୋଧନ କରିଦେବ।
ଆଚ୍ଛା ମୁଁ ବି ଏତେ ଭଲ ସେ ଜାଣିନି ଯେତିକି ବି ଜାଣିଚି ଆପଣଙ୍କ ତ ଶୁଣିବାକୁ ପାଇଲି ଆଉ ମୁଁ ବି ଯେତେ ଜାଣିଥିଲ ଆପଣଙ୍କୁ ଜଣେଇଲି ଆଉ ମତେ ଏୟା ଶୁଣିକି ଆପଣଙ୍କ ଠାରୁ ମତେ ଶୁଣିକି ମତେ ବହୁତ ଖୁସି ଲାଗିଲା। ଅ କାହିଁକି ନା ଆମେ କିଛି ବିଷୟରେ କିଛି ଆମେ ଅ ସୋ ମାନେ ଆଲୋଚନା କଲେ କି ଅ ମହାଲକ୍ଷ୍ମୀ ଆ ଜଗନ୍ନାଥଙ୍କ ବିଷୟରେ ତେଣୁ ଆମେ ଉଭୟ ଛିଡ ଉପକୃତ ଉଭୟଙ୍କ ପାଇଁ।
ହଁ ଉଭୟଙ୍କ ପାଇଁ ଚିରଉପକୃତ, ଆଉ ଆମ ଦେହ କେମିତ କଣ ଅଛି ମାନେ ସବୁ ଭଲ କି ଖରାପ? ମାନେ ଏଇ ଯୋଉ ତ ମାନେ ଥଣ୍ଡା ଜର ଏବେ କଣ ଘରେ ଘରେ ଲାଗି ରହୁଛି ତ ତୁମ ଦେହ କଣ କେମିତି ଅଛି?
କାହିଁକି ନା ଏଠୁ ଯେବେ ଋତୁ ପରିବର୍ତ୍ତନ ହୁଏ ସେବେ ସମସ୍ତଙ୍କ ଘରେ ଦେହପା ସମସ୍ତଙ୍କର ଖରାପ ହୁଏ। ହଁ ମୋ ଦେହ ଭଲ ଅଛି ମୋର କେବଳ ମୁଣ୍ଡଟି ବିନ୍ଧା ହଉଛି ଆଉ। ପେଟ ଟିକେ କାଟୁଚି ବାସ୍ ସେତିକି।
ସିଏ କିଛି ବି ନାହିଁ ମେଡିସିନ ଖାଇଲେ ବୋଧେ ସବୁ ଠିକ ହେଇଯିବ। ଚିନ୍ତା କରିବାର କିଛି ନାହିଁ ଭୟଭୀତ ହବାରେ ବି ମଧ୍ୟ କିଛି ନାହିଁ। ମେଡିସିନ ଦ୍ଵାରା ଆଜିକାଲି ସବୁ ବି ଭଲ ହେଇଯାଉଛି ଡାକ୍ତର ଦେଖିକି ବହୁତ ଭଲ ଭାବରେ ଚିକିତ୍ସା କରନ୍ତୁ, ଆ ଆପଣଙ୍କ ଦେହ ଅତି ଶୀଘ୍ର ସୁସ୍ଥ ହୋଇଯିବ।
ଆଚ୍ଛା।
ଆଉ ଆପଣ ବେଶି ଫାଷ୍ଟଫୁଡ଼ ଜିନିଷ ଖାଆନ୍ତୁ ନାହିଁ ଯେଉଥିପାଇଁ ତୁମ ଦେହ ବେଶୀ ଖରାପ ହବ। କାହିଁକି ନା ଫାଷ୍ଟଫୁଡ ଏବେ ଖରା ଦିନେ ଖାଇଲେ ଆମ ଦେହ ବହୁତ କ୍ଷତି ହଉଛି। ତ ଦ ଡକ୍ତର ଡାକ୍ତର ମନା କରୁଛନ୍ତି କି ଏଇସବୁ ଜିନିଷ କ ଠାରୁ ଦୂରେଇ ରହିବା।
ଡାକ୍ତର କହୁଛନ୍ତି କି ବାହାର ଖାଦ୍ୟ ଛାଡିକି ଘର ଖାଦ୍ୟ ଆପଣ ଖାଆନ୍ତୁ ଆଉ ସୁସ୍ଥ ରୁହନ୍ତୁ ଏଇ କଥା ଆପଣ ମତେ କହିବାକୁ ଚାହୁଁଛନ୍ତି ତ?
ହଁ ହଁ।